ହାଲୋ ଆଜ୍ଞା ସାର୍ ନମସ୍କାର୍ ଆଜ୍ଞା।
କେମିତି ଅଛନ୍ତି ମ୍ୟାଡ଼ାମ କଣ୍ ଖବର୍?
ଆଜ୍ଞା ଭଲ ଅଛି, ଆଉ ଆପଣ?
ମୁଁ ଭଲ ଅଛି, ମ୍ୟାଡାମ୍ ବୋହୁତ୍ ଭଲ ଅଛି। ଆଉ କଣ୍ ଖାଲ୍ ଚାଲ୍ କଣ୍ ଖବର୍ କେମିତି କଣ୍ ଚାଲିଛି?
ହଁ ସେମିତି ସବୁ ଭଲ ଚାଲିଛି ଖରା ତ ଯାହା ହୋଉଛି ଆଉ। ଘରେ ଖାଲି ବସିବା କଥା ଏବେ ମୋର ଆଉ ଏବେ କ୍ଲାସ୍। ନାହିଁକି ତ କ୍ଲାସ୍ ଆଡ଼ମିସନ୍ ଏକା ହେଲା ପରେ ଆଉ ଯିବା ହବ।
ଆଚ୍ଛା ଆଚ୍ଛା। ତାହେଲେ ଏଇ ଯୋଉ ଗରମ୍ ଏଥର କିନ୍ତୁ ସବୁ ବର୍ଷ ଅପେକ୍ଷା ବୋହୁତ୍ ଅଧିକ ଗରମ୍ ଏଥର ହେଇଛି, ଏମିତି ଲାଗୁଛି କି ଯେତେ ଦିନ ମୁଁ ଆଜ୍ଞା।
ମୁଁ ବି ମ- ମତେ ବି ଏଇଟା ଫିଲ୍ ହୋଉଛି ମାନେ ମତେ ଲାଗୁଛି ଯେ ମୁଁ ମାନେ ଯେତିକି ଦିନ ମାନେ ଯେତେ ବର୍ଷ ହେଲାଣି ମୁଁ ଭାବୁଛି ଯେ ଏଇ ବର୍ଷଟା ହିଁ ସବୁଠୁ ଅଧିକ ଗରୂମ ହୋଉଛି ବୋଲି।
ହଁ ଯେ ପିଲା ଦିନରୁ ଯେତେ ଗରମ୍ ଦିନ ଆମେ ଦେଖିଛନ୍ତି। ଏଇଟା ଲାଗୁଛି ଏଇଥରକ ସବୁଠୁ ଅଧିକ ଗ୍ରୀଷ୍ମ ସୂର୍ଯ୍ୟ ଟିକେ ତଳୁ ଖସି ଆସିଲା ଭଳି ଲାଗୁଛି ଯେମିତି ଆମେ ଆପଣ ଦେଖିଥିବେ ଯୋଗ୍ରାଫି ରେ ଆମେ ପଢିଲା ବେଳେ ଭୂଗଳରେ ଯେତେବେଳେ ଆମେ ପଢ଼ନ୍ତି। ଯେତେବେଳେ ଆ ଜାଣନ୍ତି କି ଆମ ଦିଟା ଇକୁ ନକ୍ସା ଆସେ। ଯିଟା ଟା ଦିଟା ଆସେ କି ଆମର। ଏକୋଇଶି ମାର୍ଚ୍ଚ ଆଉ ସେପ୍ଟେମ୍ବର ତେଇଶି। ସମଦିବା ରାତ୍ରି ଯୋଉ କହୁଛନ୍ତି ସେଇଭଳିଆ ପରିସ୍ଥିତିରେ ଯେ ଆମେ ଯେତେବେଳ ପାଠ ପଢନ୍ତି ଆମେ ଜାଣିପାରନ୍ତି କି ହଁ ସୂର୍ଯ୍ୟ ସେଇ ସମୟରେ ପୃଥିବୀର ନିକଟତର ହୁଏ କିନ୍ତୁ ବର୍ତ୍ତମାନ ସମୟରେ ଆମକୁ ଲାଗୁଛି କି କି ଇ ସେ ସମୟ ଚାଲିଗଲା ପରେ ବି ଆଉଥରେ କେମିତି ପାଖକୁ ପଳେଇ ଆସିଛି। ବୋଲି ସେମିତି ମନରେ ଭ୍ରମ ସୃଷ୍ଟି ହୁଏ ହେଁ -ହେଁ।
ହଁ। ତ ଆଉ ବାକି ଆଜିକାଲି ପିଲାମାନଙ୍କୁ ଦେଖିକି ମୁଁ ଗୋଟେ ଜଷ୍ଟ ଗୋଟେ ଏଁ ଏ କଥା କହିବାକୁ ଚାହିଁବି ଆପଣଙ୍କୁ ମୋ ମାଇଣ୍ଡ ରେ ଆଜି ଗୋଟେ ନ୍ୟୂ୍ଜ ଦେଖୁଥିଲି ନ୍ୟୂଜ୍ ରେ ଦେଖୁଥିଲି କି ଏ ମାନେ ଅତୀତର ପାଠ ପଢା ଶୈଳୀ ଆଉ ବର୍ତ୍ତମାନର ପାଠ ପଢା ଶୈଳୀ ଉପରେ ଗୋଟେ କମ୍ପାରିଜନ୍ ଦେଇଥିଲେ ବଟ୍ ଗୋଟେ ଭଲ ରାଇଟର ଯିଏ ଲେଖିଥିଲେ ସେ ଦ ହିନ୍ଦୀରେ ଅବଶ୍ୟ ଇଂଲିଶ ଚାପଟର ଥିଲା ଆଁ ଦ ହିନ୍ଦୁରେ ଦେଖିଥିଲି କିନ୍ତୁ ତାକୁ ଆମେ ଓଡିଆରେ ଡିସକସନ କରିବା। ତ ସେଇଥିରେ କଣ କରୁଥିଲେ କି ଆମେ ଆଜିକା ଦୁନିଆରେ ପିଲାମାନଙ୍କୁ ଉଁ କ୍ୟାରିଅର କୁ ନେଇକି ବେଶୀ ଓରିଡ ରହୁଚନ୍ତି ଆମେ ମାନେ ତାଧରେ ନେଇକି ଗୋଟେ ଆଇଏଏସ୍ ଅଫିସର ଥିଲେ ଜଣେ ମ୍ୟାଡାମ ଜଣେ ସେ ମ୍ୟାଡାମ ତା ଦେରେ କହିଛନ୍ତି କି ଇ ମୁଁ ଜୀବନରେ ସକ୍ସେସ୍ ହବା ତ ଶିଖିଲି ଏଁ ମୁଁ ନିଜେ ଏ ମାନେ ଉପକୃତ ତ ହେଲି ମାନେ ମୁଁ ମୋ ଅ ସଫଳତା ହାସଲ କଲି ହେଲେ କିନ୍ତୁ ମୁଁ କେମିତି ଖୁସି ରହିବା ଏ ଦୁନିଆରେ ମୋତେ କେହି ଶିଖେଇ ପାରିଲେ ନାହିଁ। ଯେମିତି ଆପଣ ଦେଖିବେ ଏ ଗୋଟେ ହିନ୍ଦୀ ଇଂଲିଶ ମୁଭି ଅଛି। ହଲିଉଡ ରେ ଦେଖିବେ ପର୍ଶିଉଡ ଫର୍ ହେପିନେସ ତ ସେଟାରୁ କି ମଣିଷ କେମିତି ଜୀବନରେ ଖୁସି ପଛରେ ଧାଇଁ ଧାଇଁ ଜୀବନରେ ଲାଷ୍ଟ କୁ ଖୁସି ହିଁ ମିଳେ ନା ତାକୁ। କାହିଁକି ନା ହାମକୁ ପିଲା ଦିନରେ ସ୍କୁଲ ରେ ହଉ କିମ୍ବା କଲେଜରେ ହଉ କିମ୍ବା ଆ ମାନେ ଆମେ ୟୁନିଭରସିଟି ରେ ପଢିଲା ବେଳକୁ ଉଚ୍ଚ ସ୍ନାତକ ପରେ ଆମର ଯାହାବି ଆମେ ପଢ଼ୁଚନ୍ତି ଆମେ ପିଏଚ୍ଡି କରୁଚନ୍ତି ଯାହା ବିି ପଢ଼ୁଚନ୍ତି ତ ସେଥିରେ ଆମକୁ ଜୀବନରେ ଶିଖା ହଉଚି କି ସକ୍ସେସ୍ କେମିତି ହବା ଆମକୁ ଗୋଟେ ଷ୍ଟେପୁଲେଟେଡ୍ ସବଜେକ୍ଟଟେଡ୍ ଦେଇ ଦିଆ ହଉଛି କି ସିଲାବସ ପଢିକି ଆମେ ଯଦି ଏଥିରେ ଏତିକି ମାର୍କ ଆଣିବା ତ ଆମେ ଗୋଟେ ସକ୍କସେସ ଫୁଲ୍ ଆମେ ଗୋଟେ ଡିଗ୍ରୀ ନବା ଆଉ ଡିଗ୍ରୀକୁ ନେଇକି ଆମେ ମାର୍କେଟରେ ବିକିକି ଗୋଟେ ଜବ ପାଇବା। ତ ଆମର ଶିକ୍ଷା ବ୍ୟବସ୍ଥା ଠିକ୍ ସେମିତି ହେଇଯାଉଛି ଯାହା ଫଳରେ କଣ ହଉଚି ଯେମିତି ଆପଣ ଦେଖିଥିବେ ଜାଣିଥିବେ ଶୁଣିଥିବେ ଆଉ ଗୀତା ଭାଗବତ ମହାଭାରତରେ ଆପଣ ଶୁ ଶୁଣିଥିବେ ରାମାୟଣରେ କି ଆଗରୁ ଗୁରୁକୂଳ ଥିଲା ତ ଗୁରୁ କୂଳରେ କଣ କରୁଥିଲେ ରଜା ମାନେ ଦେଶର ରଜା ତାକୁ କୁହାଯାଏ ଯିଏ ସର୍ବଗୁଣ ସମ୍ପନ୍ନ ହେଇଥାଏ। ତା ମନ ଭିତରେ ସବୁ ଜିନିଷର ଅ ଠିକ ମାତ୍ରାରେ ସନ୍ତୁଳିତ ରୂପରେ ସବୁ ଗୁଣ ଆଉ କର୍ମ ଦୂର୍ପରେ ସେ ନିପୁଣ ନିପୁଣ ହେଇଥାଏ। ଅ ତ ତାକୁ ଯୋଉ ଗୁରୁକୂଳରେ ଗୁରୁମାନେ ଥିଲେ ସେମାନେ ତାକୁ ଓ ସମୂଳ ବିକାଶ କେମିତି ହବ ସବୁ ଜିନିଷରେ ବିକାଶ କେମିତି ହବ ସେଥିପ୍ରତି ସେ ଧ୍ୟାନ ଦଉଥିଲେ। ସେମାନେ କସରତ କରୁଥିଲେ ସେମାନେ ବ୍ୟାୟାମ କରୁଥିଲେ ଏ ସେମାନେ ମାନେ ଖଣ୍ଡା ତଲୁୱାର ଯୁଦ୍ଧ କରୁଥିଲେ। ସେମାନେ ତାଙ୍କ ବଡି ଆଉ ଶରୀର ସେତିକି ଯେତିକି ବଳବାନ ଆଉ ତେଜବାନ ରହୁଥିଲା ତାଙ୍କ ମାନସିକ ଶକ୍ତି ମଧ୍ୟ ସେତିକି ତୀକ୍ଷ୍ଣ ରହୁଥିଲା। ଯାହା ଫଳରେ ସେମାନେ କଣ କରୁଥିଲେ ଯେତେବେଳେ ଦେଶ ଦେଶ ଦେଶ ଯେତେବେଳେ ବିପଦ ପରିସ୍ଥିତି ସେତିରେ ଆସେ ତ ଗୋଟେ ରଜା ଦିମାଗ ରେ ତା ମାନସିକ ସନ୍ତୁଳନ ବି ରକ୍ଷା କରିବା ନିହାତି ଜରୁରୀ। ଯେମିତି ଆପଣ ଇତିହାସ ପଢିଲେ ଜାଣିବେ ଚାଣକ୍ୟ ଚାଣକ୍ୟ କୁ କେମିତି ଚାଣକ୍ୟ କେମିତି ମାନେ ଚନ୍ଦ୍ରଗୁପ୍ତ ମୋରିୟକୁ ବନେଇଥିଲି। ହେଲା ତ ସେମିତି ସି କେମିତି ତାଙ୍କୁ ଜ୍ଞାନ ଦେଇଥିଲେ କେମିତି କୋଉ ଭଳିଆ ପରିସ୍ଥିତିରେ ଗୋଟେ ମଣିଷ ତାର ଶାରୀରିକ ଶକ୍ତି ଯେତିକି କାମ ନ କରେ ତା ମାନସିକ ଶକ୍ତି ବରଙ୍ଗ ତାକୁ ଦଶ ଗୁଣି ତ ଶକ୍ତି ପ୍ରଦାନ କରିଥାଏ। ତ ତେଣୁକରି ମାନସିକ ଯୋଉ ଭାରସାମ୍ୟ ଟା ଆଜି ଛୋଟ ଛୋଟ ପିଲାମାନଙ୍କରେ ସ୍କୁଲ ମାନଙ୍କ ଠାରୁ ଆରମ୍ଭ କରି କଲେଜ ମାନ ପର୍ଯ୍ୟନ୍ତ ସେଇଟା ବ୍ୟାପି ଯାଇଚି ଯେମିତି ଗୋଟେ କହୁଛନ୍ତି କି ଗୋଟେ ପଣ୍ଡେନିକି ଭଳି ଗୋଟେ ଯେମିତି କରୋନା ଆସିଥିଲା ଯେମତି ଗୋଟେ ବ୍ୟାପି ଯାଉଚି ସେମିତି ଆଜି ଯୁବପିଢ଼ି ମାନଙ୍କ ମନ ଭିତରେ ସେ ଯୋଉ ଶାନ୍ତି ଆଉ ତୃପ୍ତି ଆଉ ନାହିଁ। ନିଜ ମାନସିକ ଶକ୍ତି ସେମାନେ ହରେଇ ବସିଛନ୍ତି କାହା ପଛରେ ଯଦି ଆମେ କାରଣ ଦେଖିବାକୁ ଚାହିଁବା ତା ଭିତରେ କଣ ଅଛି କି ଆମର ଶିକ୍ଷା ବ୍ୟବସ୍ଥା କୋଉଠି ନା କୋଉଠି ସେଥିପାଇଁ ଦାୟୀ ଅଛି। ତ ଆଉ ବାକି ଆମ ଘର ଲୋକ ମାନଙ୍କର ଆମର ଅପବ୍ରିଙ୍ଗନି କେମିତି ହେଇଚି ଆମକୁ କେମିତି ଆମରକୁ ଆମର ଆମେ କୋଉଠି ବଢିଛନ୍ତି ଆମକୁ କୋଉ ଭଳି ଶିକ୍ଷା ଦିଆଯାଇଛି। ଶିକ୍ଷକ ମାନଙ୍କୁ ନେଇକି ଆମ ମନରେ ଯୋଉ ଛବି ଆଙ୍କି ଦିଆହଇଚି କି ଶିକ୍ଷକ ମାନେ ମାରିବେ ନାହିଁ ମାଡ଼ ବନ୍ଦ କରିଦେବେ କିନ୍ତୁ ମନେରଖ ସେଇ ଯୋଉ ପିଲାଦିନ ଆମେ ଯେବେ ବାପା ମାନଙ୍କ କତିରୁ କାହାଣୀ ଶୁଣୁ ବାପା ଜେଜେ ମାନେ କୁହନ୍ତି କି ଆମ ସାରେ ମାନେ ଆଗରୁ ଆମକୁ ଚେୟାର ଭାଙ୍ଗି ଯିବା ଚେୟାର ଗୋଡ଼ରେ ବାଡ଼ଉଥିଲେ। ଆମକୁ ଖରାରେ ଆଣ୍ଠେଇ ଦଉଥିଲି ସେ ସବୁ କଣ ହଉଥିଲା ଯାହା ଫଳରେ ଫିଜିକାଲ ଯୋଉ ପନିସିମେଣ୍ଟ ଦଉଥିଲେ ଯାହା ଫଳରେ ଆମର ମେଣ୍ଟାଲସ୍ ଷ୍ଟାବିଲିଟି ଆମ ମାନସିକ ଭାରସାମ୍ୟ ଟା ସେତିକି ସୁଦୃଢ଼ ବନୁଥିଲା। ଯାହା ଫଳରେ ଆମେ ଛୋଟ ଛୋଟ କଥାରେ ଉତ୍ତ୍ୟକ୍ତ ହଉନଥିଲେ ଆମେ ମାନସିକ ଭାରସାମ୍ୟ ହରଉନଥିଲେ ଯୋଉଟା କିି ଆଜିକା ଦୁନିଆରେ ଯେତିକି ଦେଖିବେ ଆପଣ ସୁଇସାଇଟି ଆଉ ଆତ୍ମହତ୍ୟା ଆଡ଼କୁ ବେଶୀ ପିଲାମାନେ ପଳେଇ ଯାଉଚନ୍ତି ଆଉ ଆମେ ସବୁବେଳେ ଆମ ପିଲାମାନଙ୍କୁ ଗାଇଡ଼ କରୁଚନ୍ତି କି ପାଠ ପଢ଼ ମଣିଷ ହୁଅ ଭଲ ମଣିଷ କୁଅ ନାଇଟି ପସେଣ୍ଟ ଆଣ ନହେଲେ ତମ ଜୀବନରେ କିଛି କରିପାରିବ ନାଇଁ କିନ୍ତୁ ଆମେ ଗୋଟେ ଭଲ
ମୁଁ ଭାବିଚି ମାନେ ଆ ଆପଣ ଯୋଉ କହୁଚନ୍ତି ପିଲାମାନେ ଅଧିକ ମାନସିକ ଭାରସ୍ୟମ ହରାଇ ଦଉଚନ୍ତି ଆତ୍ମହତ୍ୟା କରୁଚନ୍ତି ହୁଁ ତ ମୁଁ ଭାବିଚି ମାନେ ଏଥିପାଇଁ ମାନେ ସବୁଠୁ ମାନେ ବେଶୀ ଦାଇ ଯେ ଆମ ଚାରି ପାଖରେ ଯୋଉ ସମାଜ ରହୁଚି ସେମାନେ ଯୋଉ ପିଲାମାନାନଙ୍କ ଠାରୁ ଅଧିକ ଅଧିକ ଆଶା କରିଦଉଚି ଯେତେବେଳେ ମାନେ ଗୋଟେ ପିଲାଟେ ଭଲ ଲେଖିଚି ଆଉ ମାନେ ଘରର ସମସ୍ତେ ଆଶା କରୁଚନ୍ତି ହଁ ପୁଅ ଏଥର କି ଝିଅ ଏଥର ନାଇଟି ପସେଣ୍ଟ ରଖିବ କିନ୍ତୁ ସେଯେ ତେ ରଖି ପାରେନି ସେ ଆଉ ସେଯେ ଧରିନିୟ ଏଇଟି ପସେଣ୍ଟ ରଖିଲା ସିଏ ତା ଘର ଲୋକ ଧରିନିୟ ମନ ଦୁଃଖ କରନ୍ତି ସିଏ ଦେଖେ ଯେ ହଁ ମୋ ଘର ଲୋକ ସବୁ ମନ ଦୁଃଖ କରୁଚନ୍ତି ମତେ ବାହାର ଲୋକ କହୁଚନ୍ତି ତୁ ପରା ଏତେ ପଢ଼ିଥିଲୁ ଏତେ ପରିଶ୍ରମ କରିଥିଲୁ କହୁଥିଲୁ ରଖିବୁ ବୋଲି ହେଲେ ରଖି ପାରୁଲୁନି କାହିଁକି ସେମାନେ ସେ ଯୋଉ ଏଇ ବାହାର ଲୋକଙ୍କ କଥା ଆଉ ନିଜ ଘର ଲୋକଙ୍କର ଏମି ତି ବ୍ୟବହାର ଏଇ ସବୁକୁୁ ମାନେ ନିଜେ ବାପ ମା ମନରେ ଭାବି ଭାବି ଭାବି ଭାବି ହିଁ ଆସି ଆତ୍ମହତ୍ୟା କରିବା ପାଇଁ ମାନେ ଚେଷ୍ଟା କରେ ଆପଣ ବି ଦେଖିଦେବେ ମାନେ ଆଗରୁ କଣ ଆଗରୁ ମାନେ ଆଉ କଁ ମାନେ ପୁଅ ମାନେ କହିବାକୁ ଗଲେ ପୁଅ ମାନେ ଅଧିକାଂଶ ବାପା ମାନଙ୍କୁ ଡ଼ରନ୍ତି। ତ ସେମାନେ ତାଙ୍କ ଆଗରେ ଠିକ୍ ସେ କ କଥା କହିପାରନ୍ତିନି ତ ସିଏ ତାଙ୍କର ଯେତେବେଳେ ମାନେ ପରୀକ୍ଷା ଫଳ ବାହାରେ ସିଏ ଡ଼ରେ ଯେ। ମୁଁ ଯଦି ଏଇଟା ଘରେ ନେଇକି ଦେଖେଇବି ବାପାଙ୍କୁ ନେଇକି ଯଦି ଏଇଟା ଦେଖେଇବି ତାହେଲେ ବାପା ମତେ କେତେ ବାଡ଼େଇବେ। ତ ଏମିତି ଭାବି ଭାବି କିଛି ଲୋକ କଣ କରନ୍ତି ନା କରନ୍ତି ମାନେ କିଛି ଭୁଲ କାମ କରିଦିଅନ୍ତି ଯେମିତି କିି। ଆଉ ଧରିନିୟ ପରୀକ୍ଷା ଫଳ ବାହାରିଚି ସେ ବାପାଙ୍କୁ ଦେଖେଇବା ନାରେ ହେଇ କଣ କରିଚି ନା ଅନ୍ୟ ଗୋଟେ। ପରୀକ୍ଷା ଫଳ ଚୋରି କରି ଅନ୍ୟ କାହାର ପରୀକ୍ଷା ଫଳ ଧରିକି ଆଣିକି ବାପାଙ୍କୁ ଦେଖେଇ ଦିଏ କି ନହେଲେ ଆଉ। ସେ ଭାବେ ଯେ ମୁଁ। ଏ ମାନେ କ୍ଲାସ ରୁମ୍ ରୁ ଯଦି ସାରଙ୍କର ଆ ମାନେ ଯୋଉ ପେପର କୋଶ୍ଚିନ୍ ପେପର ତିଆରି କରଛନ୍ତି ଧରିନିଅ। ସ୍କୁଲରେ ତିଆରି ହଉଛି ସେ କହିବ ମୁଁ ସ୍କୁଲରେ ଚୋରି କରିକି ଆଣିକି ତା ପୁର୍ବ ଦିନ ପଢ଼ୀ ଦେଇଥିବି ଏ ଯୋଉ। ଭୟ ଟା ଏଇ ଭୟ ଟା ବି ପିଲାମାନଙ୍କୁ ମାନେ କଣ ଗୋଟେ ପ୍ରକାରର ମାନେ ମାନସିକ ତାଙ୍କ। କଣ ମାନେ ଟିକେ ଅଧିକ ପ୍ରେସର ପକାଏ ତାଙ୍କ ଉପରେ। ତ ଏବେ ମୁଁ ଦେଖିବି ମାନେ ଏବେ ମୁଁ ଦେଖୁଛି ଯେ ପ୍ରାୟ ମାନେ ପିଲାମାନେ କଣ ଅ। ବାପ ମା ମାନେ ସେତିକି ବୁଝିଲେଣି। ସମସ୍ତେ ଏବେ ସବ ମାନେ ସମସ୍ତେ ନୁହନ୍ତି କିନ୍ତୁ ପ୍ରାୟତଃ ଏମିତି ସବୁ ବାପା ମା ମାନେ ବୁଝିଲେଣି ଯେ ହଁ। ମାନେ ଏମତି ମାର୍କ ରେ କିଛି ନାହିଁ ଆଉ ପିଲାମାନଙ୍କ କ୍ୟାରିଅର ଉପରେ ପିଲାମାନଙ୍କ। ଏ ଚରିତ୍ର ଉପରେ ଧ୍ୟାନ ଦବା ଉଚିତ୍ ସେମାନେ କେମିତି ପଢୁଛନ୍ତି ଆଜିକାଲି ତ ମାନେ ଦେଖିଥିବେ। ଆଉ ସମସ୍ତେ ମାର୍କ ପଛରେ ପଡି। ଛନ୍ତି ନାଇନ୍ ଟି ପରସେଣ୍ଟ ଏବେ ବି ଦେଖିଥିବେ ଯୋଉ ନିଟ୍ ପେପର ଲିକ୍ ହେଇଯାଇଛି ସେମାନେ ସବୁ ମାର୍କ ପଛରେ ବି ପଢିଛନ୍ତି। କିନ୍ତୁ ଦେଖିଥିବେ ଯୋଉ ଟେନଥ ବୋଡ ହଉଛି ପ୍ଲସ ଟୁ ବୋଡ ହଉଛି ଏଥିରେ ପିଲାମାନେ କଣ ମାର୍କ। କୁ ଅଧିକ ଗୁରୁତ୍ୱ ଦଉଛନ୍ତି। ଆଉ କିନ୍ତୁ ମାର୍ ମୋ ହିସାବରେ ମାର୍କ ଏବେ କିଛି ମାନେ ଟେନଥ ଟୁଏଲଭଥ। ଏବେ ମାର୍କର କିଛି ଭାଲ୍ୟୁ ନାହିଁ କାରଣ ଏବେ ସବୁ କମ୍ପିଟେଟିଭ୍ ଏକ୍ଜାମ୍ ହେଲାଣି ସବୁ। ଯୋଉ ବି ଚାକିରି କରିବାକୁ ହେଲେ ତା ପୂର୍ବରୁ ଆମକୁ ନିହାତି ଭାବରେ ଏଣ୍ଟ୍ରାନ୍ସ ଏକ୍ଜାମ ଦବାକୁ ପଡିବ। ତ ସେଇ ଯୋଉ ମାନେ ପରିବାର ଲୋକ ଆଶା କରୁଛନ୍ତି ସେ ଅଧିକ ଅଧିକ ଯୋଉ ଆଶା କରି ଦଉଛନ୍ତି। ମତେ ଲାଗେ ଯେ ସେଇ ଆଶାଟା ହିଁ ମାନେ ଗୋଟେ ପିଲାକୁ ମାନେ ଭିତରୁ ଭିତରୁ ମାରି ଦଉଛି।
ହଁ ସେଇଟା ଠିକ୍ କଥା କହିଲେ ଯେମିତି କିି କଥା ହଉଛି କଣ କି ଆମେ ଗୋଟେ ପିଲାକୁ ମଣିଷ କରିଦେଇକି ଆମେ ଭାବନ୍ତି। ଆମ ପିଲା ଗୋଟେ ଡକ୍ଟର କି ଇଞ୍ଜିନିୟର ହେଇଗଲେ। ଆଉ ଗୋଟେ ମୋଟା ଅଙ୍କର ପଇସା ଯଦି ପାଇବ ତାହେଲେ ସେ ପିଲା ସକ୍ସେସ୍ ହେଲା। କିନ୍ତୁ ଆମେ ସେଇଟାକୁ ବାପା ମା ହେଇକି ଆମେ ବୁଝିବା ଦରକାର କି ଆମ ପିଲାଟି ଯଦି। ମଣିଷ ହେଇକି ଭବିଷ୍ୟତରେ ଗୋଟେ ଭଲ ମଣିଷ ହେଇ ପାରିଲା। ତାର ସମୂଳ ବିକାଶ ଦରକାର କାହିଁକିନା ତାର ମାନସିକତର ସଂସ୍କୃତି। ସମାଜକୁ ନେଇକି ଚଳିବାର ଭାବନା ଚିନ୍ତାଧାରା। ତାର ସମାଜ ସହିତ କେମିତି ଖାପ ଖୁଆଇ ଚଳିବା ଆଉ ଯଦି ଗୋଟେ ପିଲାକୁ ଆମେ ସଂସ୍କାର ଶିକ୍ଷା ନ ଦଉଛନ୍ତି ଖାଲି ଏଯୁକେସନ ଯାହାବି ହେଲେ ଆମେ ଏଜୁକେସନ ସକ୍ସେଶ ୱେଲ୍ଥ। ଏଭ୍ରିଥିଙ୍ଗ ଉଇଲ୍ ଫେଲ ଯଦି ଆ ତା ପାଖରେ। ପିଲାର ପ୍ ତାର ମୋରାଲ ଯଦି ଠିକ୍ ନାହିଁ। ଯଦି ସେ ପିଲାକୁ ଆମେ ଯଦି ଏଥିକ୍ସ ନ ଶିଖେଇବା ସେ ପିଲାକୁ ଯଦି ଆମେ ସ ନୈତିକ ଚିନ ଚିନ୍ତାଧାରା ତା ମାଇଣ୍ଡ ରେ ନେଇକି ନ ଆସିବା। ତାହେଲେ ସେ ପିଲା ଜୀବନରେ ଯେତେ ସକ୍ସେସଫୁଲ ହେଲେ ବି ସେ ଦୁଃଖର ସାମ୍ନା କରିବ ହିଁ କରିବ। ଆଉ ସେ କମ୍ମଜୋର ହେଇଯିବ।
ଆଉ ଦେଖିଥିବେ ବି ମାନେ କଣ ଯଦି ଷ୍ଟୁଡେଣ୍ଟ ମାନଙ୍କର କିଛି ଏକ୍ସ ଏକ୍ସଟ୍ରା ଟିଭି ଆକ୍ଟିଭିଟିସ୍ ଥାଏ ମାନେ କିଛି ଧରିନିଅ କାହାର ଗୋଟେ ଚିତ୍ର କରିବାକୁ। ତି କଳା ହଉ କି ଅନ୍ୟ କୌଣସି କାର୍ଯ୍ୟ ଯେମିତି କିି ଆଉ କମେଡି କରୁଛନ୍ତି ଷ୍ଟାଣ୍ଡଅପ୍ କମେଡି ହଉ। ଆଉ କବିତା ଲେଖିବା ହଉ ମାନେ ଉଁ ପ୍ରାୟତଃ ମୁଁ ଦେଖ ଦେଖିଚି ଯେ ସେଇଗୁଡାକ ବାପା ମା ମାନେ ସପୋର୍ଟ କରନ୍ତି ନାଇଁ ସେମାନେ ସବୁବେଳେ ସ୍ୱପ୍ନ ଦେଖନ୍ତି ଯେ ଆମ। ଆମ ପିଲା ଗୋଟେ ପୋଲିସ ହବ ଡକ୍ଟର ହବ ଟି ଟିଚର ହବ ଇଞ୍ଜିନିୟର ହବ ଏଇ ସବୁ ପ୍ରତି ସ୍ୱପ୍ନ ଦେଖନ୍ତି ସେ କେବେ ହଁ ସେ ଉଁ। କେତେ କେତେ ବାପା ମା ମାନେ ସପୋର୍ଟ କରନ୍ତିନି ଯେ ନାଇଁ ଆମ ଛୁଆ ଡାନ୍ସ କରୁ ବୋଲି ଗୀତ ଗାଉ ବୋଲି। ମାନେ ଏମିତି ସପୋର୍ଟ କରନ୍ତିନି ସେ ଭାବନ୍ତି ଯେ ଏଥିରେ କିଛି କ୍ୟାରିୟର ତ ନାହିଁ କାହିଁକିି ଶିଖିବୁ କାହିଁକି ଏଇଗୁଡାକ କରିବୁ। ସେଇଗୁଡା ବି କରନ୍ତି ଯାହା ଫଳରେ କି ପିଲାମାନଙ୍କର ମନୋବଳ ସେଇଠି ହିଁ ଭାଗିଯାଏ ସେମାନେ ଆଉ କିଛି କରିବା ପାଇଁ ଯଦି ବି କିଛି ଆକ୍ଟିଭିଟି ଥାଏ ଯେଉଁଥିରେ ସେ ଆଗକୁ ବଢି ପାରିବ ଭଲ କରିପାରିବ ସେଇଟାକୁ ବି ସେ ସେଇ ମନେ ମନେ ସେମିତି ଚାପିକି ରଖିଦିଏ ଯେ ଆଉ ଚେଷ୍ଟା ବି କରେନି ଘର ଲୋକଙ୍କଠୁ ଏମିତି ଶୁଣିକି।
ଆଉ ଆଉ ଗୋଟେ କଥା ଯଦି ସେ ସେଇଥିରେ ଆଗକୁ ଭବିଷ୍ୟତରେ ବଢି ବି ନ ପାରୁଛି ଫିର ବି ସେଇଥିରେ ତାକୁ ମାନସିକ ଶାନ୍ତି ମିଳେ ଆତ୍ମାକୁ ତୃପ୍ତି ମିଳେ ଯୋଉଟା ସିଏ ତାକୁ ବାକି କାମରେ ସାହାଯ୍ୟ କରେ କିି? ମାନେ ସେତିକି ଇଣ୍ଟରେଷ୍ଟ ସହକାରେ ସେ କାମ ଟାକୁ କରିବ କିନ୍ତୁ ଆମେ କଣ କରନ୍ତି ତାର ହବି ତାର ଯୋଉ ହବିଟ ଟାକୁ ଆମେ ଜବରଦସ୍ତି ଛଡେଇ ଦିଅନ୍ତି କାହିଁକିନା ଏ ସମାଜ ଯୋଉ କୁହନ୍ତି କି ଅନ୍ଧବିଶ୍ୱାସ ରେ କି ଯଦି ଗୋଟେ ଝିଅଟି ନାଚିବାକୁ ଗଲା ତାହେଲେ ତାକୁ ଖରାପ ନଜର ଆସିବ ତ ମାନେ ତା ଭିତରେ ଯୋଉ କଳାଟାକୁ ସେଇଟାକୁ ନଷ୍ଟ କରି ଦିଆଯାଏ। ଆଉ ପୁଅ ପିଲା ଟେ ଯଦି ଡ୍ୟାନ୍ସ କରିବାକୁ ଗଲା ଆରେ ତୁ କଣ ମାଇଚିଆଙ୍କ ପରି ନାଚୁଚୁ ତ ଏଇ ସବୁ ଜିନିଷ ତ ମାନେ ଯାହା ଫଳରେ ତାର କଳାଟାକୁ ବିକଶିତ କରିବାକୁ ଦିଅନ୍ତିନି ଯୋଉଟା କି ତା ମନ ଭିତରେ ଶାନ୍ତି ଆଉ ଦୁଷ୍ଟି ନେଇକି ଆସେ ତ ସେଇଟା ବି ଠିକ୍ କଥା କହିଲେ ଆପଣ।
ଆଜ୍ଞା।
ହଉ ମ୍ୟାଡ଼ାମ୍ ଫେ-ନେକ୍ସଟ୍ କେବେ କଥା ହବା?
ଆଜ୍ଞା ଆଜ୍ଞା ନମସ୍କାର।